ହଁ ହ୍ୟାଲୋ ନମସ୍କାର କଣ କରୁଛ?
ନମସ୍କାର କିଛି କରେନି ବସିଛି ଏବେ ରୋଷେଇ କରିବି।
ଇଏ କରିବ କଣ ମାନେ କଣ ରୋଷେଇ କରିବ ଏବେ ଭାବୁଛ?
ଭାତ, ଡାଲି
ହୁଁ।
ତରକାରି।
ଆଚ୍ଛା ଆଚ୍ଛା କଣ ତମର ପସନ୍ଦ ଖାଇବାକୁ କଣ ପସନ୍ଦ କଣ ମାନେ ଇଏ କରିବେ? କଲେ ମାନେ ଭେଜ୍ ଭେଜ୍ ନା ନନ ଭେଜ୍ କଣ ଖାଇବାକୁ ପସନ୍ଦ ଆମିଷ ନା ନିରାମିଷ?
ନିରାମିଷ।
ଆଚ୍ଛା ନିରାମିଷରେ କଣ କଣ ସବୁ ଭଲ ପାଆନ୍ତି ଖାଇବାକୁ କଣ ବନାନ୍ତି ନିଜେ?
ଉଁ ଛତୁ ଅ ପୁଟଲ ଟମାଟୁ।
ଆଚ୍ଛା ଆଚ୍ଛା ଆଚ୍ଛା। ଆଚ୍ଛା ଆଛା ଏଇ ସବୁ ତରକାରୀ କରିକି ଯୋଉ ଯେମିତି କିି ମିକ୍ସ ପନିର ଏମିତି ସବୁ କରିକି କି ଛେନା ରେ ଯୋଉ ହେଇଥାଏ ସେଗୁଡା ସବୁ ଭଲ ଲାଗେ ଖାଇବାକୁ ନାଇଁ?
ନା ମୁଁ ପନିର ଖାଇନି।
ଆଚ୍ଛା ଆଛା। ତମେ ଯାହାବି ଖାଦ୍ୟ ବନାଅ ତମେ ମାନେ ଠାକୁରଙ୍କ ପାଖରେ ଭୋଗ ଲଗେଇ ଖାଅ ନା ଏମିତି ଖାଏ ଉଁ ଇଏ କରିଦିଅ।
ଏବେ ତ ମୁଁ ମାନେ ଗାଧେଇ ସାରିବା ପରେ ଠାକୁରଙ୍କୁ ମୁଣ୍ଡିଆ ମାର ପୂଜା କରି ରୋଷେଇ ତିଆରି କରେ ତାପରେ ଆଉ ମାନେ ଭୋଗ ଲଗାଉନି ଡା ଇ ସନ୍ଧ୍ୟା ସମୟରେ ଭୋଗ କରୁ।
ଆଚ୍ଛା ଆଚ୍ଛା ଖାଲି ସନ୍ଧ୍ୟା ସମୟରେ ଭୋଗ କରନ୍ତି ନାଇଁ କିଛି ମଠ ଯୋଉ ଅଛି ଆମର ମଠ ଆଶ୍ରମ ଠାକୁରଙ୍କ ଇଏରେ ସି ଯାହା ବି ସେଠି ରୋଷେଇ କରନ୍ତି ଠାକୁରଙ୍କ ପାଖରେ ଆଗେ ଯାହା ବିି ରୋଷେଇ କରନ୍ତି ଠାକୁରଙ୍କ ପାଖରେ ଭୋଗ୍ ଲୋକ ଲଗେଇବେ ଲଗେଇକି ପ୍ରସାଦ କରିକି ପାଇବେ ସବୁ। ଆମେ ବି ବହୁତ ଆମ ଏଇପଟେ ହଁ ଆମର ବି ଆମର ବାବା ଜଣେ ଅଛନ୍ତି ମଠରେ ସିଏ ବି ତାଙ୍କ ମଠରେ ସେମିତି କରାଯାଏ। ଆ ହଁ ଏମିତି ରୋଷେଇ କରନ୍ତି ଯାହା ବିି ଠାକୁରଙ୍କୁ ଇଏ ଇଏ ଲଗେଇବେ ସେଇଆକୁ ପନ୍ ପାଇକି ସମସ୍ତେ ରହିବେ। ବହୁତ ଭଲ ଆମର ଧର୍ମରେ ବହୁତ ଭଲ ଜିନିଷ ଏ ସବୁ କରିବା ଠାକୁରଙ୍କୁ ସବୁବେଳେ ସମର୍ପଣ କଲେ ଆମର ବି ଯାହାବ କିଛି ଦୁଃଖ ସୁଖ ଠାକୁର ସବୁ ଇଏ କରି ଦୂର କରିଦିଅନ୍ତି। ହଉ ଏଇଠି ବହୁତ ଭଲ ଲାଗେ ଆଉ। ଆଉ ତମେ କୁଆଡେ ମାର୍କେଟ ଯାଇଛ ବୁଲାବୁଲି କରିବାକୁ ଏବେ।
ନା ନା ମୁଁ ଯାଏନି।
ଆଚ୍ଛା ଆଚ୍ଛା। ତମ ସେପଟେ କଣ ପାଖାପାଖି କଣ ମାନେ ଅଛି ଭଲଛି ଭଲ ସ୍ଥାନ ଅଛି ବୁଲିବାକୁ।
ହଁ ଆମ ପାଖରେ ଅଛି ଗୋଟେ ଆଁ ଶିବଙ୍କ ମନ୍ଦିର। ଆଁ ତାକୁ ବୋଉ ଝାଡେଶ୍ଵର ମନ୍ଦିର ହୋମ ବୋଲି କହନ୍ତି। ହ୍ୟାଲୋ।
ହଁ ସୁବୁଛି
ଉଁ ତାମାନେ ସେ ସେଠାରେ ଗୋଟେ କୂଅ ଅ ଛି। ଆଁ ଯେତେ ପାଣି ଭର୍ତି ହେଲେ ବି ସେ କୂଅରେ ରହେନି।
ଆଚ୍ଛା ଆଚ୍ଛା।
ସେ ମାନେ ଭଲ ଜାଗା ଅଛି ସେଠାରେ ବୁଲିବାକୁ ସମସ୍ତେ ଯାଆନ୍ତି। ଏଇ ଶ୍ରାବଣ ମାସର ସୋମବାର ଦିନ। ଆଉ ଗୋଟେ ଅଛି ଋଷିଗୁମ୍ଫା। ଛୋଟିଆ ଜାଗାଟେ ତା ମାନେ ମାଟିିତଲେ ଏକ କିଲୋମିଟର ଚାଲିବା କୁ ପଡେ ତାପରେ ସେ ଶିବଙ୍କ ଲିଙ୍ଗ ଅଛି।
ଆଚ୍ଛା ଆଛା ଏଇ ଯୋଉ କହିଲେ କହିଲେ ଯେଉଁ ଋଷି ଗୁମ୍ଫା ମାନେ ସେଠି କଣ ଆଗରୁ ଋଷି ମାନେ ବାସ କରୁଥିଲେ ନା କଣ?
ଆଁ ତା ମାନେ ସେ ମାଟି ତଲେ ଗୋଟେ ମାନେ ଛୋଟିଆ ଜାଗାଟେ ଅଛି। ସେ ସେ ଭିତରେ ଅଛନ୍ତି ବୋଲି ମାନେ କହନ୍ତି ପୂର୍ବପୁରୁଷ।
ଆଚ୍ଛା ଆଚ୍ଛା। ଆପଣ ଯାଇଛନ୍ତି ଦର୍ଶନ କରିବାକୁ ସେଠି?
ହଁ ଡାଇଲ ଯାଇଛି।
ବହୁତ ଭଲ ଲାଗୁଥିବ ସେ ଗୋଟେ ଦେଖିବାକୁ ପୁରୁଣା ର ଆଗ ମାନେ ପ୍ରାଚୀନ କାଳରେ ଯୋଉ ସବୁ ସ୍ମୃତି ରହିଛି। ସେଇଟାକୁ ଦେଖିଲେ ଆମେ ବହୁତ ଖୁସି ଲାଗେ। ଆଜିର ତୁ ଆଉ ଡିଜିଟାଲ ଦୁନିଆ କୁହାଯାଉଛି ଏଆଇ ଦୁନିଆ। ଏଥିରେ ତ ଆମେ ସବୁ ପାହୁଛନ୍ତି କିନ୍ତୁ ପୁରୁଣା ସ୍ମୃତି ଦେଖିଲେ ଆମକୁ ବହୁତ ଖୁସି ଲାଗେ। ତାର ମାନେ ଗୋଟେ ଚମକ ଗୋଟେ ଅଲଗା ଥାଏ। ହଁ କୁହନ୍ତୁ?
ଆଉଏ ହନୁମାନ ବାଟିକା ଅଛ୍ ହନୁମାନ ବାଟିକା ଅଛି ହନୁମାନଙ୍କ ମୂର୍ତ୍ତି ତ୍ତି ବହୁତ ବଡ଼ ଅଛି।
ଆଚ୍ଛା।
ବହୁତ ଲମ୍ବ ଉଚ୍ଚରେଅଛି ଅଁ ତାପରେ ଉୁଁ ବୈଷ୍ଣବ ବୈଷ୍ଣବଦେବି ମାଙ୍କର ମନ୍ଦିର ଅଛି।
ଆଚ୍ଛା ଆଚ୍ଛା ବହୁତ ହୁଁ।
ସେଇ ଶିବଙ୍କର ଅଛି ବେଲ ବେଲସରା ମନ୍ଦିର ପାହାଡ ଉପରେ ଚାଲି ଚାଲି ଯିବାକୁ ପଡେ।
ଆଚ୍ଛା।
ସମସ୍ତେ ମିଳିମିଶିକି ଯାଆନ୍ତି ଦେଖିବାକୁ।
ତମେ କେମିତିକି ଯାଅ ତମ ପରିବାର ସହିତ ଯାଆନ୍ତି ନା ଏମିତି ତମ ସାଙ୍ଗସାଥି ଘର ପାଖରେ ଯିଏ ସବୁ ଥାଆନ୍ତି। ସ୍କୁଲ ସାଙ୍ଗ କିକଲେଜ ସାଙ୍ଗ ମିଶିକି ଯାଆନ୍ତି।
ନାଁ ମୁଁ କେବେ ଯାଇନାହିଁ ସେହି ମନ୍ଦିରକୁ।
ଆଚ୍ଛା।
କିଛି କିଛି ଶୁଣିଛି ଏବେ ବିଷୟରେ।
ଆଚ୍ଛା ଆଚ୍ଛା ଭଲ ବହୁତ ଭଲ। ଯଦିବି ହବ ଯାଇ ଯାଇକି ଦର୍ଶନ କରିଆସିବି। ବହୁତ ଭଲ ଲାଗିବ ପ୍ରାଚୀନ ଭଗବାନଙ୍କର ମୂର୍ତ୍ତି ଆଉ ଏସବୁ ଦେଖିଲେ ବହୁତ ଖୁସିଲାଗେବି ଆମ ଜୀବନରେ ବହୁତ ଆନନ୍ଦ ଆସିଥାଏ।
ଆଚ୍ଛା ଆଚ୍ଛା ବହୁତ ଭଲ। ଆଉ ରଜତ ଗଲା ଏବେ ଏବେ କଣ କେମିତି ରଜରେ ଦିନ ଦିନ ତ ଆମର ରଜରେ ଓଡିଆ। ସଂସ୍କୃତି ପରମ୍ପରାରେ ଅଛି ତିନି ଦିନ ପାଳନ କରାଯାଏ କଣ କେମିତି ଆପଣ ପାନ ପାଳନ କଲେ? କି କଲେ।
ଆମ ଅଞ୍ଚଲରେ ରଜ ଖାଲି ଠାକୁରକୁ ପୂଜା କରନ୍ତି ଆଉ ତିନି ଦିନ ଯାଏଁ ହଲ କାମ କରନ୍ତି ଏତି ଏତିକି ପାଳନକରୁ ଆମ ଅଞ୍ଚଳରେ ରଜ ପାଳନ ହୁଏନି।
ଆଚ୍ଛା ଆଚ୍ଛା ଆଚ୍ଛା ବହୁତ ଭଲ ଆଉ ରଜ ମାନେ ଅଧିକରୁ ଅଧିକାଂଶ କୁହାଯାଏଯେ ଆମର ମହିଳା ମାନଙ୍କୁ ଅଧିକା ଇଏ କରାଯାଏ। ତାସହିତବି ଭୂମିରେ ଯୋଉ ଆମର ଭୂମିମାତା ଅଛନ୍ତି। ମାତାଙ୍କୁବି ପୂଜା କରାଯାଏ ସେ ସେଥିପାଇଁ କିଛି ମାନେ ମାନେ କାଟିବା ଇଏ କରିବା ଏସବୁ ନିଷେଧଥାଏ ହଳ କରିବା। ଏସବୁ ନିଷେଧ ଥାଏ ମାଆଙ୍କୁ ସେଇ ତିନିଦିନ ପୂଜା କରିଥାନ୍ତି ଆମେ ଆଉ ଅଁ ଆହୁରିବି ବହୁତସାରା ଯୋଉବି ଆମେ ଝୁଲଣାରେ ଆମ ଆମ ଓହୋ ଆମ ଏରିଆ ଯୋଉଅଛି ଆମ ଅଞ୍ଚଳରେ ଆମେବି ଝୁଲ ଝୁଲଣାରେ ଆମ ଦିଦି ମାନେ ଝୁଲନ୍ତି। ଆଉ ବୁଲାବୁଲି କରନ୍ତି ଆଉ ପିଠାପଣାବି ହୁଏ ବହୁତ। ପିଠା ପଣାବି ଘରେହୁଏ ବହୁତ ପିଠା ପଣାବି ଖାଆନ୍ତି ତିନି ଦିନ। ଆଉ ଏମିତିବି ହଁ ଯୋଉ ଫିଲ୍ମି ହଲରେ ଫିଲ୍ମିପଡେ ନୂଆ ନୂଆ ଫିଲ୍ମି। ସେଠାକୁ ବି ଦେଖିବାକୁ ଯାଆନ୍ତି। ଆଉରି ବି ବହୁତ ସାରା ଜିନିଷ ଭଲ ଭଲ ଜିନିଷ ଆମର ବି ସେପଟେ ଅଷ୍ଟମ ପ୍ରହରୀ ଯ- ଯୋଉଟା କୁହାଯାଏ କୀର୍ତ୍ତନ ହୁଏ, ଗାଁ ରେ ତିନି ଦିନ ଯାକ। ସେଥିରେ ବି ସମସ୍ତେ ଉଁ, ମାନେ ଗୀତ ଗାଇବା ନାଚିବା ଏମିତି ବି ହୁଏ। ଏକା ଜାଗେ ଖାଇବା ପିଇବା ହୁଏ। ସମସ୍ ତେ ମିଳିମିଶି ଖାଆନ୍ତି, ବହୁତ ଭଲ ଲାଗେ। ରଜପର୍ବ ଆମ ଏପଟରେ ବହୁତ ଭଲ ଲାଗେ। ଆଚ୍ଛା, ଆଚ୍ଛା, ଆଉ ତୋମର କୁହନ୍ତୁ
ଆପଣ ଯେ ମାନେ କୋଉ ଅନର୍ସରେ ରଖିଥିଲେ?
ହଁ ମୋର ମୁଁ ହଁ ଇକୋନୋମିକ୍ସ ଯୋଉ ଅଛି ଅର୍ଥଶାସ୍ତ୍ର ସେଥିରେ ମୋର ଅନର୍ସ ଥିଲା ସେତେବେଳେ। ଆ ହଁ ତାପରେ କିନ୍ତୁ ଏବେ ଯୋଉ ମୁଁ ପିଜି କରୁଛି, ହିଷ୍ ନା ଆମ ଯୋଉ ଇତିହାସ ଇତିହାସରେ ମୁଁ ପି ଜି କରୁଛି। ସେତେବେଳେ କିନ୍ତୁ ଅର୍ଥଶାସ୍ତ୍ର ଥିଲା। ଏବେ କିନ୍ତୁ ଇଏ ନାହିଁ ଏବେ। କୁହନ୍ତୁ। ତୋମର କୋଉ ଅନର କୋଉ ମାନେ କୋଉ ଯୁ ସବଜେ ଅ, ବିଷୟ ରେ ବିଏ ତୋମେ ଯୋଉ ଆମର ଯୁକ୍ତ ତିନି କରୁଥିଲ?
ମୁଁ ଓଡ଼ିଆରେ ପଢ଼ୁଥିଲି।
ଆଚ୍ଛା ଆଚ୍ଛା। ଓଡ଼ିଆରେ ତା ସହିତ ବି ଯୋଉ ଇଲେକ୍ଟିବ୍ କୁହାଯାଏ, ଇଲେକ୍ଟିବ୍ ବି ବି କିଛି ରଖୁଥିଲ, କୋଉ ସୁ- କୋଉ ବିଷୟ ଇଲେ
ନା ଏ ଇଲେକ୍ଟିବ୍ ମୋର ଇତିହାସ ଥିଲା।
ଆଚ୍ଛା, ଇତିହାସ ପଢିବାକୁ ଭଲ ଲାଗେ ତୋମକୁ?
ନା ଲାଗିନି।
ଆଚ୍ଛା ଇତିହାସ ଭଲ ଲାଗିବ। ଯଦି ଆମେ ମହାପୁରୁଷ ମାନଙ୍କର ଯୋଉ ଗାଥା ଅଛି। ଇଏ ଅଛି ସେମାନଙ୍କ ବିଷୟରେ ଯଦି ଭଲସେ ଆମେ ପଢିବା। ତ ଭଲ ଲାଗିବ ପଢ଼ିବାକୁ। ଯେମିତି ମହାତ୍ମା ଗାନ୍ଧୀ କଣ କରିଥିଲେ? କଣ ମାନେ ତାଙ୍କ ଜୀବନ କାହାଣୀ କେମିତି ଓ ମାନେ ଓଡିଶାକୁ ତ ଆସିଛନ୍ତି ଛଅଥର। ଆ, ଆଉ କେମିତି ଇଣ୍ଡିଆରେ ଆସିକି ଆମର ଆ, ମାନେ ଯୋଉ ଆମର ଅ, ସ-ସ୍ବା-ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ସହିତ ମିଶିକି କାମ କରିଥିଲେ। ଏମିତି ସବୁ ପଢିଲେ ବହୁତ ଭଲ ଲାଗେ ଇତିହାସ ସେମାନଙ୍କର ପଢିଲେ। ତୋମେ ପଢିବ ବହୁତ ଭଲ ଲାଗିବ। ସୁଭାଷ ଚନ୍ଦ୍ର ଭୁଷ ବୋଷ ଯିଏ ଥିଲେ ଆମର। ଅଁ, ତାଙ୍କ କାହାଣୀ ବି ପଢିଲେ ବହୁତ ଭଲ ଲାଗେ। ହଁ ସୁଭାଷ ଚନ୍ଦ୍ର ବୋଷ ଆସିକି ଆମ ରେଭେନ୍ସା କଲେଜ୍ ଯୋଉ ଅଛି ଏବେ କଟକରେ ଅବସ୍ଥିତ। ସେଟି ସିଏ ବି ପଢା ଉଁ, ପଢୁଥୁ ଥିଲେ ଆଉ ବହୁତ ଶିକ୍ଷାର ଉନ୍ନତି ପାଇଁ ବହୁତ ପଦକ୍ଷେପ ନେଇଥିଲେ। ଆଉ ବହୁତ ବି କିଛି କରିଛନ୍ତି ଯୋଉଟାକି ଆମେ ଭାବୁଛେ। ଆଉ ଆମ ଓଡିଶାରେ ମଧ୍ୟ ବହୁ ସିଙ୍ଗ ମାନେ ସ୍ଵାଧୀନତା ସଂଗ୍ରାମୀ ଅଛନ୍ତି। ଯାହା ପାଇଁ ଆମେ ଏଠି ଆଜି ଶାନ୍ତିରେ ଆମ ଦେଶରେ ଆମେ ରହିକି ଆରାମ ସେ ଚଳି ପାରୁଚନ୍ତି। ପଢିଲେ ବହୁତ ଭଲ ଲାଗିବ। ଆଉ କୋଉ ସବ ତ ମୁଁ କି ପଢିବାକୁୁ
ମତେ ଗପ ଭଲ ଲାଗେ କବିତା ଭଲ ଲାଗେ।
ଆଚ୍ଛା ଆଚ୍ଛା। ଆଚ୍ଛା ଆଚ୍ଛା ତମେ କହୁଛ ଓଡିଆରେ ତମେ ଅନର୍ସ ରେ ତମେ ଯୁକ୍ତ ତିନି କରିଚ। ତାହେଲେ ଆମେ ଗୋଟେ ଯୋଉ କବି ମାନଙ୍କ ବିଷୟରେ ହଁ କିଛି ମାନେ କହିବ କୋଉ କୋଉ କବି ତମକୁ ଭଲ ଲାଗେ ତାଙ୍କ ଆତ୍ମା କାହାଣୀ ଗପ ପଢ଼ିବାକୁ ଇଏ କରିବାକୁ।
ସିଏ ମାନେ। ମୁଁ ପଢୁଥିଲି କିନ୍ତୁ ଏତେ ପଢିନି ବାକି ସେ ଆମ ମାନେ ବହିରେ ଯାହା ଲେଖା ଥିଲା ସେଇଟାକୁ ପଢ଼ିଛି।
ଆଚ୍ଛା ଆଚ୍ଛା ଭଲ ଲାଗେନି ପଢିବାକୁ ହଁ।
ମାନେ ମତେ ଗପ ଶୁଣିବାକୁ ଭଲ ଲାଗେ।
ଆଚ୍ଛା ଆଚ୍ଛା। ବହୁତ ଭଲ ଗପ ବି ଶୁଣିଲେ ଭଲ ଲାଗେ ବୁଝିପାରନ୍ତି ଆମେ। କଣ ମାନେ ଆଗରୁ ଆଉ କେମିତି କୋଉମାନେ ଚଳଣି କରୁଥିଲେ କଣ କାମ କରୁଥୁ ଥିଲେ କଣ ଖାଉଥିଲେ କଣ ପିନ୍ଧୁଥିଲେ ଏଇ ସବୁ। ମାନେ ପୂର୍ବ ପ୍ରାଚୀନ କଥା ଆମେ ଶୁଣିଲେ ବହୁତ ଭଲ ଲାଗେ ଦେଖିବାକୁ ଇଏ କରିବାକୁ ଏବେକାର ତ ଆମେ ଦେଖୁଛନ୍ତି ଆମେ ଆର ପୋଷାକ ବି ଚେଞ୍ଜ ହେଇଯାଇଛି ଆଗରୁ ଯେମିତି ପୋଷାକ ଥିଲା। ଆମର ତ ଏବେ ସଂସ୍କୃତି ହିଁ ଆମେ ଭୁଲି ଯାଉଛନ୍ତି ଧୀରେ ଧୀରେ‌।
ଧୀରେ ଧୀରେ ଲୁପପ୍ ପାଇଯାଉଛନ୍ତି।
ହଁ ମାନେ ଅଲଗା। ଯୋଉ କୁହାଯାଉଛି ଆଧୁନିକ ଜିନିଷରେ ଆମେ ମିଶି ଯାଉଛନ୍ତି ଆଧୁନିକ, ପୋଷାକ ଆଧୁନିକ ଖାଦ୍ୟ ଆଧୁନିକ ସବୁ କିଛି ଆମେ ସେଇଟାକୁ ବ୍ୟବହାର କରୁଛନ୍ତି। ତମେ କଣ କେମିତି ବ୍ୟବହାର କରୁଛ ଆଧୁନିକ ହଁ ଜିନିଷ ବ୍ୟବହାର କରୁଛ ନା ପୂ-ପୂର୍ବରୁ ଯାହା ଥିଲା ତାକୁ ୟୁଜ୍ କରୁଛ ନା କଣ କେମିତି ବ୍ୟବହାର କରୁଛ।
ହୁଁ ଏବେ ଆମ ଅଞ୍ଚଳରେ ତ ସେ ପୁରୁଣା ଜିନିଷ ଏତେ ବ୍ୟବହାର ହୋଉନି। ଏବେ ନୂଆ ନୂଆ ଜିନିଷ ବାହାରିଛି ତ ତାଙ୍କ ଏବେ ନୂଆ ନୂଆ ଜିନିଷରେ ସମସ୍ତେ ଇଣ୍ଟ୍ରେଷ୍ଟ ଦୋଉଛନ୍ତି। ମାନେ ବ୍ୟବହାର କରିବା ପାଇଁ।
ବହୁତ ଭଲ ବହୁତ।
ତ ପୁରୁଣା ଜିନିଷ ଏବେ ଦେଖିବାକୁ ମିଲୁନି।
ହଁ ହଁ ସେଇଟା ବି ଲୋପ ପାଇଗଲାଣି ବହୁତ ଭଲ। ହଉ ତୁମ ସହ କଥା ହୋଇ ବହୁତ ଭଲ ଲାଗିଲା ହଁ ରଖୁଛି ଧନ୍ୟବାଦ।
ଧନ୍ୟବାଦ।